କୁହନ୍ତୁ।
ଆରେ କଣ କରୁଥିଲ?
ମୁଁ ଏ ବସି ଥିଲି ଆପଣ କଣ କରୁଛନ୍ତି?
ମୁଁ ଏଇ ଜଷ୍ଟ ଅଫିସ ରୁ ଆସିଲି ଆସିକି ପହଞ୍ଚିକି ଘରେ ପହଞ୍ଚିଲି ଏବେ ଆଉ।
ଆଚ୍ଛା ଆଉ କଣ କୁହନ୍ତୁ ଦେହ ଭଲ ଅଛି।
ଦେହପାହ ଠିକ୍ ଠାକ୍ ତ ଚାଲିଛି। ତମ ଦେହ ପା ଠିକଠାକ୍ ଅଛି ତ।
ମୋର ଏବେ ତ ଦେହ ଠିକ ଅଛି।
ଆଉ ଏବେ ତମର କଣ ଚାଲିଛି କଣ କରୁଛ?
ଏବେ ସେ ଲାଷ୍ଟ ସେମିଷ୍ଟା ସେମିଷ୍ଟାର ନଥିଲା ତ ଥିଲା ପ୍ରୋଜେକ୍ଟ ଥିଲା ଏ କିଛି ଦିନ ଆଗରୁ ସରିଲା ତାପରେ ରେଜଲଟ ତ ଆସିନି ଥାର୍ଡ଼ର ବି ଆସିନି ଫୋର୍ଥର ବି ଆସି ଆଉ ଫୋର୍ଥଟା ସେମିଷ୍ଟାର ନାହିଁ ଖାଲି ପ୍ରୋଜେକ୍ଟ ଥିଲା। ପ୍ରଜେକ୍ଟ ସମାପ୍ତ ହେଇଛି।
ଆଉ ତମର ଯୋଉ ବିଜନେସ୍ କେମିତି କଣ ଚାଲିଛି।
ହଁ ସେଇଟା ତ ବାପା ଦେଖୁଛନ୍ତି ହଁ ହ୍ୟାଲୋ ହଁ ମୁଁ କହିଲି ସେଇଟା ତ ବାପା ଦେଖୁଛନ୍ତି।
ହ ହୋ। ନାଇଁ ତମେ ମଝିରେ ମଝିରେ ଚଲଉ ଥିଲ ନା ସେଥିପାଇଁ ପଚାରିଲି।
ହଁ ସେତେବେଳେ ଟାଇମ ରେ ଏବେ ଟିକେ ମାନେ ବିଜନେସ୍ ଭଲ ଚାଲିନି ଆ ତ ମୁଁ ମାନେ ଯାଉନି ବେଶୀ। ମୋର ଦେହ ଖରାପ ହେଇଗଲା। ତାପରେ ସେଥିପାଇଁ ଯାଉନଥିଲି ଆଉ ଏବେ ବି ମାନେ ଭଲ ଚାଲିନି। ଆ ସେ ଯେ ତାପରେ ସ୍କୁଲ ଖୋଲା ଥିଲା ସ୍କୁଲ କୁ ସବୁ ବୁ ଯାଏ ସେ ଟାଇମ ରେ ବହୁତ ଭିଡ ରୁହେ ନା। ସ୍କୁଲ୍ ଟାଇମରେ ପୁଣି ମାନେ ଏପଟେ ବି ଲୋକ ନିଅନ୍ତି ସ୍କୁଲ ଟାଇମ ରେ ବି ସ୍କୁଲ ତିନଟା ସ୍କୁଲ କୁ ସଉଦା ଯାଏ।
ଷ୍ଟାର୍ଟ ହୁଏ ନାଇଁ କି ଭଲ।
ମାନେ ସବୁବେଳେ ଚାଲେ ମାନେ ସ୍କୁଲ ଚାଲିଲେ ବେଶୀ ଭଲ ଚାଲେ ଆଉ ତିନିଟା ସ୍କୁଲ କୁ ଯାଏ ନା। ଖାଇବା ପାଇଁ ଜିନିଷ। ବୁଝିଲେ ନା ତ ମାନେ ସେଇ ଟାଇମରେ ଟିକେ ଟିକେ ମାନେ ବହୁତ ଭିଡ ରୁହେ ମୁଁ ତ ସେଇ ଟାଇମ ରେ ହିଁ ମାନେ ଯାଏ ଦଶ
ହ ଆ ତମ ଫୋନ୍ ହଜିଥିଲା ମିଳିଗଲା?
ହଁ ହଁ ମୋ ଫୋନ ହଜିଥିଲା ମିଳିଗଲା। ସେ ଯେ ନେଇଥିଲେ ସେ ଆଣିକି ଦେଇଗଲେ। ହ୍ୟାଲୋ ହ୍ୟାଲୋ ଶୁଣା ଯାଉଛି ଆପଣଙ୍କୁ? ହ୍ୟାଲୋ ହ୍ୟାଲୋ